ହ୍ୟାଲୋ।
ହଁ ମ୍ୟାଡ଼ାାମ ଶୁଭୁଛି ମୋ କଥା?
ହ୍ୟାଲୋ।
ହଁ ମ୍ୟାଡ଼ମ ମୋ କଥା ଶୁଭୁଛି।
ହଁ ହଁ ଟିକେ ଜୋର୍ସୋରେ କୁହନ୍ତୁ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ତ। ହଁ ହଁ ଏଇ ନେଟୱାର୍କ ଇଷୁ ରହୁଛି ହଁ। ଆଉ କଣ କରୁଥିଲେ?
କିଛି ନାହିଁ ଏଇଟିକେ ଡିନର୍ ପାଇଁ ପ୍ରିପେୟାର କରୁଥିଲି ଆଉ ପରା ଖାଇବା ଡିନର୍ ପାଇଁ।
ସନ୍ଧ୍ୟା ଦେଇ ସାରିଲେଣି?
ହଁ ହଁ ସନ୍ଧ୍ୟା ଦେଇ ସାରିଲେଣି।
ଡିନର୍ ପାଇଁ କଣ କରୁଛନ୍ତି ଆଜ୍ଞା।
ଆପଣ କଣ କରୁଥିଲେ?
ସନ୍ଧ୍ୟା ପୁଅ ଦଉଚି ମୁଁ ବସିଥିଲି ଆଉ।
ହଁ ଆପଣଙ୍କ କଥାଟା ବହୁତ ଧୀରେ ଶୁବୁଛି କାହିଁକି କେଜାଣି।
ଶୁଭୁଛି ହଁ ଆପଣ ଙ୍କ କଥାବି ସ୍ଲୋ ଶୁଭୁଛି ନାଇଁ ଆଜି। ଯାହାବି କଲ୍ ମାନେ ମୋତେ ଟିକେ ଧୀରେ ଶୁଭୁଛି ବେଳେବେଳେ ଗୋଟେ ଗୋଟେ କଲ୍ କଟି ବି ଯାଉଛି। ହଁ ନେଟୱାର୍କ ଇଷୁ ରହୁଛି ବୋଧେ। ନେଟୱାର୍କ ପ ପ୍ରୋବ୍ଲେମ୍ ରହୁଚି ବୋଧେ।
ହଁ ଆଜି ଖରାବେଳେ ସବୁ କଣ ଖାଇଥିଲେ?
ହଁ ଆଜି ହେଇଥିଲା ଭାତ ଡ଼ାଲମା କୁନ୍ଦୁରି ଆଳୁ ଭଜା ପୁଟଳ ତରକାରୀ ଆଉ ପାମ୍ପଡ଼ ଛଣାଇଥିଲା ଆଉ ଆପଣ କଣ ଖାଇଥିଲେ?
ଆମର ଆମର ଆଜିି ହେଇଥିଲା ଭାତ ଆଜି ଟିକେ କରିଥିଲି କାଞ୍ଜି
ଆଚ୍ଛା।
କାଞ୍ଜି ମାନେ କାଞ୍ଜିତ ଆମର ବହୁତ୍ ପ୍ରକାର ମାନେ ଆମର ହୁଏନା କାଞ୍ଜି ମାନେ ଗୋଟେ ହୁଏ ତୁରାଣୀ କାଞ୍ଜିଥାଏ ଦହି କାଞ୍ଜି ଥାଏ ଟମାଟର ବି ହୁଏ କିନ୍ତୁ ମୁଁ ଆଜି କରିଥିଲି ଦହି ଉ କାଞ୍ଜି।
ଦହିକାଞ୍ଜି କେମିତି କରିୁଥିଲେ?
ଦହି କାଞ୍ଜି କଣ କହିଲେନା ଆଗ ମାନେ ଦହିରେ ଆମ ଯା ଯାହା ପଡ଼େ ମାନେ ଆମର ପଡ଼େ କଖାରୁ ପଡ଼େ ମାନେ ଅଳ୍ପ କଖାରୁ ଆଉ ଅମୃତଗଣ୍ଡା ଛୋ ଛୋଟ ଛୋଟ କଟା ହବ ଆଉ ତାର ମେନ୍ ହେଲା ମୂଳା ପଢ଼େ କିନ୍ତୁ ମୂଳାତ ଏବେତ ମିଳିବନି
ହଁ।
ମୂଳାଟା ତାର ପଡ଼େ ଆଉ ଭେଣ୍ଡି ମାନେ ଛୋଟ ଛୋଟ ଭେଣ୍ଡି ଯେଦି ଥିବ ଛୋଟ ଛୋଟ ଭେଣ୍ଡି ସେଟା ଖାଲି ମାନେ ମୁ ମୁଣ୍ଡି କାଟିଦେଇକି ଖାଲି ଗୋଟା ସେଇଟା ଭାଜିକି ପକାବେ ଏଇଟା ଲାଷ୍ଟ ପକାବେ ତ ମୁଁ ଆଜି କରିଥିଲି ସେଯୋଉ କ କଖାରୁ ଅମୃତଭଣ୍ଡା ଆଉ ମୂଳାତ ନଥିଲା ଏଇ ଦିଇଟା ଖାଲି ସିଜେଇଥିଲି ଆଉ। ଟିକେ ଅଳ୍ପ ଟି ଟିକଏ ପାଣିରେ ଟିକିଏ ହଳଦୀ ଲୁଣ ଦେଇକି ସେଇଟାଆଗ ସିଜେଇଦେଲି
ହଁ।
ସିଜେଇଦେଲା ପରେ ସେଇ ସିଝାଇବା ଭିତରେ କଣ କଲିନା ଏପଟେ ଟିକେ ରେଡ଼ି କଲି କଣ ଯେଉଁ ଦହିଟା ଗୋଟେ ଗିନା ଗୋ ଗୋଟେ ଗିନା ଦହି ନେବେ ଯଦି ତାର ଦିଇ କପ୍ ମାନେ ପାଣି ସେଥିରେ ମିଶେଇବେ ମିଶିକି ସେଇଟା ଭଲକି ଫେଣ୍ଟିବେ ପୁରା ଯେମିତି ଦହିଟା ସେଥିରେ ମିଶିଯିବ ଆଉ
ହଁ ହଁ।
ତାର ଏମିତି ଏମିତି ଭଲସେ ସେଥିରେ ମିଶିଯିବ ତାପରେ ସେଇଥିରେ ହେଡ଼ୁ ଉ ତାପରେ ଟିକେ କାଟିଲି କଣ କହିଲେ ଭେଣ୍ଡି ଥିଲା ଛୋଟ ଛୋଟ ସେଇଟା ସବୁ ଗୋ ଟା ସାତ ଆଠଟା ଭେଣ୍ଡି ସେମିତି କାଟିଲି ତାମାନେ ସେ ଭେଣ୍ଡିଟା ସେଥିରେ ସିଝାହବନି ଭେଣ୍ଡିଟା କଟା ଭାଜିକି ପଡ଼ିବ ନହେଲେ ଭେଣ୍ଡିଟା ନାଳୁଆ ଜିନିଷଟା ନାଳୁଆ ହେଇଯିବ
ହୁଁ।
ଆଗ ଦହିଟା ଗୋଳା ଗୁଳି କରିଦେଇ ଦହିଟାକୁ ସବୁ ଫେଣ୍ଟିକି ରଖିଦେଇଥିଲି ସେଥିରେ ଟିକେ ଲୁଣ ଟିକେ ପକେଇ ଦେଇଥିଲି ଆଉ ଟିକିଏ ହାଲ୍କା ଟିକିଏ ଚାଟ୍ ମସଲା ପକେଇ ଦେଇିଥିଲି ଚାଟ୍ ମସଲା ପ ପକାନ୍ତିନି କିନ୍ତୁ ମୁଁ ପକାଇବା ଭଲ ଲାଗେ ସେତ ପକେଇଦିଏ ଆଉ। ହଁ ତା ଚାଟ୍ ମସଲା ଟିକେ ପକେଇ ଦେଇଥିଲି ତାପରେ ତାପରେ କଣ ହବନା ଯେତେବେଳେ ଏଇ ଯେଉଁ ସିଝେଇବାଟା ଯେଉଁ ସିଝେଇଥିଲି ଅମୃତଭଣ୍ଡା ଆଉ ଉଁ ଯେଉଁ କଖାରୁଟା ସେଇଟାକୁ ଏଥିରେ ଦହିରା ପକେଇଦେବେ କିନ୍ତୁ ଯେତେବେଳେ ଗରମଥିବ ସେତେବେଳେ ପକେଇବେନି ମାନେ ଦହିଟା ଛିଣ୍ଡିଯିବ। ସେଇଟାକୁ ଥଣ୍ଡା ଥଣ୍ଡା ହେବା ପାଇଁ ଛାଡ଼ିଦେବେ ଥଣ୍ଡା ହେଇସାରିଲା ପରେ ସେଟା ସେ ଦହିରେ ପକାଇଦେବେ। ପକେଇ ସାରିଲା ପରେ ସେଇ କଡ଼େଇରେ ଟିକେ କଁ କିଲ ନା ସେ ଯୋଉ ଭେଣ୍ଡି ରଖିଥିଲି ଗୋଟା ଭେଣ୍ଡି ଛଅ ସାତଟା ସେଟାକୁ ଗୋଟା ଗୋଟେ ଟିକିଏ ହାଲକା ଲୁଣ ଲୁଣ ଲୁଣ ହଳଦୀ ଦେଇକି ଭାଜିଦେଲି। ଭାଜିଦେଲା ପରେ ସେଇଟା ସେଇଟାକୁ ପକାଇଦେଲି ସେଇ ଦହିରେ। ତାପରେ ସେତିକି ହେଲା ପରେ ତାର ମେନ୍ ହେଲା କଁ କହିଲେ ଏଁ ଛୁଙ୍କ। ଦହି କାଞ୍ଜିିରେ ମେନ୍ ହେଲା ଛୁଙ୍କ।
କାଞ୍ଜିରାରେ ଗଞ୍ଜି କୌଣସି କାଞ୍ଜି ତାର ଛୁଙ୍କଟା ହିଁ ହଁ ବେଶୀ ଟେଷ୍ଟି କରେ।
ଛୁଙ୍କ। ତ ଛୁଙ୍କ ଲାଗି କଁ କହିଲେ ଆଗ- ମୁଁ ଟିକେ ଅଧିକା କିନା ଆଠ ଦଶଟା ଖଣ୍ଡେ ରସୁଣ ଉଁ ପୁରା ଚୋପା ଛଡ଼େଇକି କ୍ଲିନ୍ କରିଦେଲି। ତାପରେ ସେଥିରେ ଟିକେ କଞ୍ଚା ଲଙ୍କା ବି ଦି ତିନିଟା ଲମ୍ବା ଲମ୍ବା ଦି ଦି ଫାଳ କରିଦେଲି।
ହୁଁ।
ତାପର ପଞ୍ଚ ଫୁଟଣ ଟିକେ ପଡ଼ିବ ହିଙ୍ଗୁ। ଆଉ ଭୃଷଙ୍ଗ ପତ୍ର ଏତିକି ହେଲା ତାର ମେନ୍। ତ ତାପରେ ହେଠୁୁ ହୁଁ। ଏତିକି ହେଲା ତାର ମେନ୍ ଜିନିଷ ଫୁଟଣ ପାଇଁ। ତାପରେ ସେଠୁ କଡ଼େଇ ବସ୍ ହେଲି କଡ଼ଟା ଟିକେ ଗରମ ଭଲକି ଗରମ ହେଇଗଲା ପରେ ସୋରିଷ ତେଲରେ ଫୁଟା ହବ। ସୋରିଷ ତେଲରେ ତ ବାସ୍ନା ହୁଏ ଆଉ କଣ? ସୋରିଷ ତେଲ ଟିକେ ପକେଇଲି। ତେଲଟା ଗରମ ହେଇ ଆସିଲା ପରେ ଆଗ ପଟେଇଲି ପକେଇଲି ଫୁଟଣ ଟିକେ ଶୁଖିଲା ଲଙ୍କା ଦିଟା।
ହଁ।
ଶୁଖିଲା ଲଙ୍କା ଦିଟା ତାପରେ ରସୁଣ ଯୋଉ ଛେଚିକି ରଖିଥିଲି। ସେଇ ରସୁଣ ଆଉ ତାପରେ ଭୁଷଙ୍ଗ ପତ୍ର। ଲାଷ୍ଟକୁ ପକେଇଲି କଁ କହିଲେ ଯୋଉ ଇଏ। ଆମର ଯୋଉ ହିଙ୍ଗୁ। ଲୁଡା ଯାଏ ବୋଲି ତାପରେ ସେ ସେଇ ଛୁଙ୍କଟାକୁ ସେ ଦହିରେ ପକେଇଲି। ଦହିଟାକୁ ଛୁଙ୍କ ହବନି। ଦହିଟା ଛୁଙ୍କ ହେଲେ ତେ ତେ ଛିଣ୍ଡିଯିବ ନା?
ଛିଡ଼ିଯିବ ହଁ ହଁ।
ସେଇଟାକୁ ସେଇ ଛୁଙ୍କଟାକୁ ହିଁ ଦହିରେ ପକାଇଦେଲି।
ହଁ।
ଆଉ ସବୁ ତ ଲୁଣ ଫୁଣ ପଡ଼ିଥିଲା ତାପରେ ଏଁ ସେଇଥିରେ ଲାଷ୍ଟକୁ ଖାଲି ଟି କେ ହାଲକା ଲେମ୍ବୁ ଚିପୁଡ଼ି ଦେଲେ, ତାର ଦହିଟା ଟିକେ ଟେ ସେ ଟେଷ୍ଟଟା ଆଉ ଟିକେ ଭଲ ଲାଗେ। ହାଲ ଅଳ୍ପ ଟିକେ ଲେମ୍ବୁ ଚୁପୁଡ଼ିଦେବେ।
ହୁଁ। ମାନେ ସେଟା ଥଣ୍ଡା ହେଲା ପରେ?
ହଁ ହଁ ହଁ। ଗରମରେ ଗରମରେ କଲେ ତ ଦହିଟା ଛିଣ୍ଡିଯିବ ନା? ନହେଲେ କେମି ଥଣ୍ଡାରେ କରିବେ ଆଉ ସେଟା ମାନେ ବୁ ଆମ ଘରେ ସମଦୁର ସମସ୍ତଙ୍କର ପସନ୍ଦ ଦହି କାଞ୍ଜିଟା। ମାନେ ହଁ ହଁ ବୋହୁତ ପସନ୍ଦ ଦହି କାଞ୍ଜି ହଉ ଏଇ ତୁରାଣୀ କାଞ୍ଜି ହଉ। କେତେ ଡାଲି ଖାଇବ? ଡାଲି ବି ଖାଇବା ଇଚ୍ଛା ହଉନି। ତ ଆଜି ଦହି କାଞ୍ଜି କରିଦେଲି। ହେଲା ମେନ୍‌ ହେଲା ତାର ଯଦି ମୂଳା ପଡ଼ିଥାନ୍ତା ବି ଆହୁରି ବଢି଼ଆ ଆସ୍
ଆହୁରି ଭଲ ଲାଗିଥାନ୍ତା। ମୂଳା ସେଥିରେ କାଞ୍ଜିରେ ପଡ଼େ ଯୋଉ ଆମର ଫୁଲକୋବି ତାର ଯୋଉ ଡାଙ୍ଗ। ନାଇଁ କି? ହଁ ସେ ଡାଙ୍ଗ ସବୁ ପଡ଼େ ମୂଳାର ବି ସେଇ ମୁହୁଁ ମୁଣ୍ଡ ଇଏଟା ପଡ଼େ ଡାଙ୍ଗଟା ବି।
ସେଟା ଆକ୍ଚୁଲି ଭଲ ଲାଗେ ସେଇଆ କିନ୍ତୁ ଏବେ ତ ସେଇଟା ମିଳିବନି। ମୁଁ ଏତିକି ପକେଇକି କରିଥିଲି ସେଟା।
ହଁ ହଁ।
ଏଇଟା କରିକି ସେ ଭାତ ଆଉ କଣ ଦହି କଞ୍ଜି ହେଇଥିଲା। ଯେ ପୋଟଳ ଆଳୁ ଭଜା ହେଇଥିଲା। ଶାଗ ଆଜି ହେଇଥିଲା।
ହଁ।
ଆମ୍ବ ଆଉ। ଏଇଟା କରିକି ଆଜି ଖାଇଥିଲି
ଆଜି ତ ଗୁରୁବାରେ ସାଧା ଆଉ।
ହଁ ଆଜି ତ ସାଧା ଆଉ। ଆଜି ଡାଲି ହବାର ଥିଲା କିନ୍ତୁ ସବୁବେଳେ ଆଉ ଡାଲି କେତେ ଖାଇବ ବୋଲି ସେ କେହି ଇଚ୍ଛା କରନ୍ତି। ମୁଁ କହିଲି ହଉ ଏଇଟା କରିଦବା ଆଉ। ଏଇଟା କଲେ ତ ମାନେ ମୋର ବି ବହୁତ ମାନେ ଫେବରେଟ୍ ଏଇଟା ମାନେ ଭାତ କମ୍ ଖାଇବି କିନ୍ତୁ ଏଇଟା ବେଶୀ ଅଧିକା ଖାଇବି। ପିଇବି ତ ଆଉ ତାପରେ ଏ ପଡ଼ି ସବୁ ପରିବା ପଡ଼ିଥାଏ ବି ମେଣ୍ଡି ଫେଣ୍ଡି ସବୁ। ଭଲ ଲାଗେ ଏଇଟା ଆପଣ ଥରେ ଏଇଟା କରିକି ଖାଆନ୍ତୁ।
ଭଲ ଲାଗିବ ଏ ଆଇଟମ ଟା ଆଉ ଦେହ ପାଇଁ ବି ବହୁତ ଭଲ କାହିଁକିନା ତେଲ ମସଲା ନାହିଁ। ମୁଁ ଗୋଟେ ଲଞ୍ଚ କି ନାଇଁ ଖାଲି ସିଝା ପଡିଲା ଖାଲି ଲାଷ୍ଟ ଖା ଛୁଙ୍କ ବା ଛୁଙ୍କଟା ତଟା ତ ମେ ଆଉ ସେଇ ବାସ୍ନାଟା ତ ଆଉ। ହିଙ୍ଗୁ ଟିକେ ପକେଇ କହିକି ହଙ୍ଗୁା ପକେଇଲେ ସେଇଟା ଡାଇଜେସନ ପାଇଁ ଭଲ କାମ କରେ। ହଜମ କରିବା ପାଈଁ ସେଇଟା ଟିକେ ପକାଇବେ। ହଁ ଆଉ ଟିକେ ଲେମ୍ବୁଟା ଲାଷ୍ଟରେ ପକେଇଲେ କଣ ଅଳ୍ପ ଟିକେ ଲେମ୍ବୁ ଚିପୁଡ଼ିଲେ ତା ବାସ୍ନାଟା ଭଲ ଲାଗେ ଆଉ ଟିକେ ଟେଷ୍ଟା ଭଲ ଲାଗେ। ଖାଲି ଦହିଟା କାରଣ ଆମେ ଆମେ ଓଫେଡ ପ୍ୟାକେଟ୍ ଦହି ୟୁଜ୍ କରୁଛେ ନା। ତ ସେଗୁଡ଼ାକ ବେଶୀ ଖଟା ଆସେନି। ସେଟା ବେଶୀ ଖଟା ଆସେନି ଘରେ ଯୋଉମାନେ ସବୁ କରନ୍ତି ବସି ବସାନ୍ତି ଦହି ସେଗୁଡ଼ା କଣ ଖଟା ଲାଗେ। ତ ଟିକେ ଏତେ ଖଟା ଲାଗିବନି ଟିକେ ଲେମ୍ବୁ ଚିପୁଡ଼ି ଦେଲେ ଟିକେ ଖଟା ଅଂଶଟା ଆସିବ ତା ବାସ୍ନାଟା ବି ଆଉ ଟେଷ୍ଟା ଟିକେ ଭଲ ଲାଗିବ ଆଉ। ଏଁ ଏଇଆ କରିକି ଆଜି ଖାଇଦେଲୁ ଆଉ।
ଆଉ ରାତି ରୋଷେଇ କଣ ମୁଁ କହିଲି ରାତିରେ ଆଉ ରୋଷେଇ କଣ?
ରାତିରେ ଏବେ ଯାଉଛି ରୁଟି ପୋଟଳ ଆଳୁ ଭଜା। ଡାଲି ଡାଲମା ଯୋଉଁ ଡାଲି ଟିକେ ମାନେ ଲାଇକ୍ କରିବି ଡାଲ ଫ୍ରାଏଟା କରିବି ଡାଲି ତୁହଁ ଡାଲ୍ ଫ୍ରାଏ। ମୁଁ କହିଲି ଆମର ହରଡ ମସୁର ଡାଲି ପକେଇକି ଡାଲ୍ ଫ୍ରାଏ ଟିକେ କରିଦେଲେ ବା ମୋ ଶଶୁର ଙ୍କୁ ଟିକେ ରୁଟି ସାଙ୍ଗେ ଯାହା ହେଲେ ବି ଟିକେ ଆଇଦର୍ କ୍ଷୀର ଡାଲି ଯୋଉଟା ହେଲେ ଦରକାର। ଯେତେ ଜିନିଷ ହେଇଥାଏ ତା କ୍ଷୀର ନହେଲେ ଡାଲି ଯୋଉଟା ହେଲେ ଦରକାର ରୁଟି ସାଙ୍ଗରେ। ଏଜ୍ ହେଲାଣି ଦାନ୍ତ ଫାନ୍ତ ଟିକେ ଦାନ୍ତ ଟା ଟିକେ ମାନେ ଚ ରୁଟି ଚୋବେଟା ଟିକେ କଷ୍ଟ ହଉଛି ତ ଏମିତି ଟିକେ କରିଦେଲେ ଟିକେ ନରମ ହେଇ ଗଲେ। ସେ ଟିକେ ଖାଇପାରନ୍ତି ଆଉ।
ହଁ।
ହେଇ ଲାଗି ଏଇଆ କରିକି ଖାଇବା କଥା ଆଉ କଣ କରିବା। ଆ ଆପଣଙ୍କ ରାତିରେ ଆଜି କଣ?
ହଁ ଆମର ରାତିରେ ସବୁ ସବୁଦିନ ରୁଟି ହୁଏ। ଆଉ ଆଜି ଯେହେତୁ ଗୁରୁବାର ଅଛି, ରୁଟି ତ ଖିଆ ହେବନି ପରଟା ହବ। ଆଉଚିପା। ହଁ ଅ, ଦେଖିକି ଭାବୁଚି ଝୁଡୁଙ୍ଗ ଆଳୁ ଭାଜିଦେବି ଆଉ ତର ତରକାରୀ ଅଛି ସକାଳର, ପୋଟଳଆଳୁ ତରକାରୀ ଅଛି ଖାଇଦବୁ।
ଆଛା, ଆଛା, ହଁ ଆଉ କଣ ଏ ଖରା ଗରମ ବି ହଉଚି। ତ, ଯାହା ଯେମିତି ଆଡ଼ଜେଷ୍ଟ କରିକି ସାରିବା କଥା ଆଉ।
ହଁ ହଁ, ଏ ଗରମ ବି, ପାଗ ସିନା ଦେଇଚି ଟି ଟିକିଏ ବର୍ଷା ପାଗ, କିନ୍ତୁ
ଆପଣଥରେ ଏଇ କାଞ୍ଜିଟା କରିକ ଖାଆନ୍ତୁ, ଦହି କାଞ୍ଜି ସବୁ, ପ୍ରାୟତଃ ଆମେମାନେ ସବୁ ଓଡ଼ିଆ ତ ଆମର ତୋରାଣୀ କେଞ୍ଜି ମୋ ଶାଶୁଘର ବ୍ରରହମ୍ପୁର ବୋଲି, ଆଙ୍କର ତୋରାଣୀ କେଞ୍ଜି ଏତେ ହୁଏନି। ମାନେ, ଦହି କାଞ୍ଜି ଟା ହୁଏ। ତୋରାଣି କାଞ୍ଜି ଟା ଏତେ ହୁଏନି, ଯୋଉ ଭଲଲାଗେ ମୁଁ
ଶାଶୁଘର ହଉଚି ବ୍ରହ୍ମପୁର।
ବ୍ରହ୍ମପୁର ହଁ, ରହୁଚୁ କି ନାଇଁ ଭୁବନେଶ୍ୱରରେ କିନ୍ତୁ ଶାଶୁଘର ହଉଚି ବ୍ରହ୍ମପୁର।
ଆଛା, ଆଛା।
ଭଲ ଲାଗେ ଆଉ।
ହଁ।
ଏମିତି ଆପଣ ଥରେ କରିକି ଖାଆନ୍ତୁ, ଭଲ ଲାଗିବ ଦହି କାଞ୍ଜିଟା।
ହଁ, ଠିକ୍ ଅଛି। ବାପଘରଟା କୋଉ ପଟେ କି? ଆଜ୍ଞା।
ମୁଁ କହିଲି ଆପଣଙ୍କର ପୁଅ ନା ଝିଅ?
ପୁଅ ଗୋଟେ।
କଣ ପଢୁଚନ୍ତି ନା କଣ?
ହଁ ହଁ, ଚତୁର୍ଥରେ ପଢୁଚି। ଆପଣଙ୍କର?
ଗୋଟେ ପୁଅ, ସେ ବି ଏଇନା ବସିକି ପାଠ ପଢ଼ୁଚି, ତାର ସ୍କୁଲରେ ସବୁ ଟାସ୍କ ଗୁଡ଼ା ଦିଆହେଇଚି। ଷ୍ଟାଣ୍ଡାର୍ଡ଼ ଫାଇବରେ, ଆଁ।
ହଁ ପାଇବ୍।
ହଁ, ଫାଇଭ୍ କ୍ଲାସ୍ ପଢୁଚି, ତାର ବି ଦିଆହେଇଚି ଟାସ୍କ ଗୁଡ଼ା ବସିକି କରୁଚି, ଆଉ ମୁଁ ଟିକେ ଆସିଲି, ମୁଁ କହିଲ ସାଙ୍ଗେ ସାଙ୍ଗେ ଟିକେ ରୁଟି ଟିକେ, ଭଜା ଟିକେ ବସେଇଦେଲେ
ପରିବା ଅଛି, ହଉ, ହଉ।
ଆଳୁ ଭଜା, ଏମିତି ସବୁ ଥୁଆହେଇଚି, ଆମ୍ବ ଗୁଡ଼ା ବି ଥୁଆହେଇଚି, ଖାଇବା ଟିକେ ସିଜିନ ରେ ଖାଇବା କଥା। ସିଜନାଲ୍ ଫ୍ରୁଡ଼ ଗୁଡା ଖାଇବା କଥା ଆଉ, ଆଜ୍ଞା ଆଜ୍ଞା ଠିକ୍ ଅଛି ହଁ।